ହାଲୋ।
ହଁ ବନ୍ଧୁ ଜୟ ଜଗନ୍ନାଥ।
କଣ କରୁଛନ୍ତି?
ହଁ ଭାଇ ଟିକେ ବିଶ୍ରାମ ନଉଥିଲି ଆଉ ଆପଣ କଣ କରୁଛନ୍ତି?
ଓହୋ ମୁଁ ଏଇ ଜଷ୍ଟ ଏବେ ଗାଧୋଇ ଗାଧୋଇ କରି ଆସିଲି ଏବେ ଯିବି ଖାଇବା ପାଇଁ ଆଉ।
ଆଛା ଆଛା ଖାଇିବେ?
ହଁ ଆମର ଆଜି ହେଇଥିଲା ଭାତ ଡାଲମା ହେଇଥିଲା ତା ସହ କଣ ହେଇଥିଲା ମୁଁ ଦେଖି ନାହିଁ ଏବେ ମୁଁ ଯାଉଛି ଦେଖିବି ତାପରେ ଆପଣଙ୍କୁ କହିବି ଆଉ।
ଆଛା ଆଛା ନିଶ୍ଚୟ ନିଶ୍ଚୟ
ଆଉ ଆପଣଙ୍କର ଆଜି କଣ ଖାଇବ ପିଇବା?
ହଁ ସେ ହେଇଥିଲା ପଖାଳ ପଖାଳକୁ ଆଳୁ କରା ହେଇଥିଲା ସୋରିଷ ଶାଗ
ୱା ଆପଣଙ୍କର ଏତେ ଖାଦ୍ୟ ଖାଇଛନ୍ତି ଆପଣଙ୍କ ତ ଏବେ ପୁରା ନିଦ ଲାଗୁଥିବ ପୁରା ଜୋରସୋରରେ
ହଁ ସେମିତି ଆଉ ଏମିତି ନିଦ ମୋର ଖରାବେଳେ ଶୋଇବାର ଅଭ୍ୟାସ ନାହିଁ ତ ସେମିତି କିଛି ନାହିଁ।
ଓହୋ କିନ୍ତୁ ଆଜି କଣ ଆଜି କଣ କିଛି ଅ ସ୍ପେଶାଲ ଥିଲା ବୋଧେ ନହଲେ ଆଜି କଣ ଏତେ ସାରା ଆଜି ଖାଦ୍ୟ ପତ୍ର।
ନାଇଁ ସ୍ପେଶାଲ କଣ ଆମ ବୋଉଙ୍କର ମୁଡ଼ ଉପରେ ଡିପେଣ୍ଡ କରେ ତାଙ୍କ ଇଚ୍ଛା ହେଲେ ସେ ଭଲ କରିକି ଥୋଇଦେବେ ନହେଲେ ନାଇଁ ଭାତ, ଡାଲି, ଆଳୁ ଭର୍ତା।
ଓହୋ ଯା ହଉ ଆଉ ଆଜି ଆପଣଙ୍କ ମାଆଙ୍କର ଆଜି ବହୁତ ଇଚ୍ଛା ହୋଇଛି ତେଣୁ ଆପଣଙ୍କୁ ଆଜି କେତେ ଭଲ ଭଲ ଖାଦ୍ୟ ମିଳିଛି ଆଜି ଖାଇବାକୁ ଆଉ ନା କଣ?
ନିଶ୍ଚୟ ନିଶ୍ଚୟ।
ଯାହା ହଉ ଆଉ କଣ ବା ଦରକାର ଏତେ ସାରା ଖାଇବା ଆମେ କୋଉଠୁ ଆଉ ଦେଖିଛୁ।
ଆଉ।
ଆଉ ଆପଣ କଣ କହିଲେ?
ତାହେଲେ ଆପଣ ଲିଙ୍ଗରାଜ ମନ୍ଦିର ଗଲେଣି ଦର୍ଶନ ଦର୍ଶନ କରିବାକୁ କେତେବେଳ ନା କଉଦିନ ନା ଯାଇନାହାନ୍ତି ଆଉ?
ହଁ ଲିଙ୍ଗରାଜ ମନ୍ଦିର ମୁଁ ଥରେ ଯାଇଥିଲି ଯେତେବେଳେ ନଥିଲା କି ଆମର ଇଏ କଣ କହିଲେ ଆମର ଯୋଉ ଶୀତଳ ଷଷ୍ଠୀ ଚାଲିଥିଲା।
ଆଚ୍ଛା ଆଚ୍ଛା।
ସେଇ ସମୟରେ ମୁଁ ଥରେ ଯାଇକରି ପ୍ରଭୁଙ୍କ ଦର୍ଶନ କରି ଆସିଥିଲି କିନ୍ତୁ ସନ୍ଧ୍ୟା ବେଳେ ଆସିଥିଲି କିନ୍ତୁ ପ୍ରଭୁଙ୍କ ଦର୍ଶନ ମତେ ମିଳିପାରିଲା ନାହିଁ କାରଣ ସନ୍ଧ୍ୟାବେେଳେ ବନ୍ଦ ହେଇଯାଇଥିଲା ନା।
ଆଚ୍ଛା ଆଚ୍ଛା।
ହଁ ସେଥିପାଇଁ ଆଉ ଦର୍ଶନ କରିହେଲାନି ବହୁତ ମନ ଦୁଃଖ ହେଲା କିନ୍ତୁ ଗୋଟେ କଥା ଯାହାବି କୁହନ୍ତୁ ମାନେ କଣ କହିଲେ ମାନେ ସନ୍ଧ୍ୟାବେଳେ ଦର୍ଶନ କରିବାର ମାନେ ମଜା ହିଁ କିଛି ଗୋଟେ ଅଲଗା ମାନେ ସନ୍ଧ୍ୟାବେଳେ ତ ନୁହେଁ ସେଟା ପ୍ରାୟ ରାତ୍ରି ନଅଟା କିମ୍ବା ସାଢ଼େ ନଅଟା ହୋଇଯାଇଥିଲା କିନ୍ତୁ ତ ଭଗବାନଙ୍କୁ ଦର୍ଶନ ନ କଲେ ମଧ୍ୟ ଖାଲି ଭଗବାନଙ୍କ ମାନେ ସେଇ ଯୋଉ ମାନେ ଯେତେବେଳେ ପ୍ରାଙ୍ଗଣକୁ ପଳେଇଲା ସେଇ ଟାଇମ ସେଇ ସମୟରେ ହିଁ ମାନେ ମନ ପୁରା ମାନେ ମନ୍ତ୍ରମୁଗ୍ଧ ହେଇଗଲା।
ନିଶ୍ଚୟ ନିଶ୍ଚୟ।
ଆଉ ମନ୍ତ୍ରମୁୁଗ୍ଧରୁ ମନେ ପଡିଲା ଆପଣ କିଛି ସିନେମା ଦେଖବାକୁ ଯାଇଛନ୍ତି?
ନାଇଁ ନାଇଁ ସେମିତି କିଛି ନାହିଁ ଅଛି ଦେଖିବାର ଅଛି ଗୋଟେ ଫିଲ୍ମ।
ଓହୋ କେଉଁ ସିନେମା ମାନେ ଆମରି ଆମରି ଭାଷାର ନା ଅଲଗା କିଛି ଭାଷାର ସିନେମା?
ଆମର ନାହିଁ ଓଡ଼ିଆ ନୁହ ତ ଇଂରାଜୀ ଭାଷା।
ଓହୋ ଆପଣ ଇଂରାଜୀ ଭାଷା ଦେଖୁଛନ୍ତି ଏବେ ଆପଣ ତ ବହୁତ ପଢା ଲେଖା ହୋଇଥିବେ ଆମେ କୋଉଠୁ ସେ ଇଂରାଜୀ ଭାଷା ବୁଝିପାରିବୁ।
ନାଇଁ ନାଇଁ ଆଜ୍ଞା ସେମିତି କୁହନ୍ତୁନି ଇଂରାଜୀ ଭାଷା ଥୋଡି ନା ଆମେ ଇଂରାଜୀ କିନ୍ତୁ ସେ ହିନ୍ଦୀରେ ପରିଣତି ହଉଛି ନା ତ ସେ ହିନ୍ଦୀରେ ଦେଖୁ ଶୁଣୁଛୁ ଆଉ।
ବା ଯାହା ହ ଆଉ କଣ ଦରକାର ଆପଣ ତ କେତେ କଣ ମାନେ କରୁଛନ୍ତି ଯାଉଛନ୍ତି ଆମେ ତ କେତେ ବର୍ଷ ହେଲା ସିନେମା ଟିକେ ମଧ୍ୟ ଦେଖିବାକୁ ଯାଇନାହୁଁ ସିନେମା କଣ ଦେଖିବୁ ଆମେ ତ ସିନେମାର ମାନେ ଯୋଉ ଯୋଉଠିକି ଦେଖିବାକୁ ଯାଆନ୍ତି ଲୋକମାନୋନ ସିନେମା ଆମେ ତ ସେଠାକୁ ମଧ୍ୟ କେତେ ବର୍ଷ ହେଲା ମାନେ ଯାଇନାହୁଁ ଆଉ।
ସାର୍ ଆସନ୍ତୁ ଏବେ ଯିବା ଆମେ ଦେଖିବା ଆଉ।
ହୁଁ କେଜାଣ ମୁଁ ଆଉ ଏଇ ଜନ୍ମରେ ଯାଇପାରିବି କି ନାହିଁ ମତେ ତାହା ସନ୍ଦେହ ଲାଗୁଛି।
କାହିଁକି?
କାରଣ ଆମ ଘରେ ତ ଆପଣ ଜାଣିଛନ୍ତି କେତେ ଆପଣ ମାନେ କେତେ ଆମର ଇଏ କରନ୍ତି ଆମକୁ ରଖନ୍ତି ସେଥିପାଇଁ ଟିକେ ଯିବାକୁ ମତେ ଦିଅନ୍ତୁ ନାହିଁ କୁଆଡେ ଆଉ।
ହଁ ସେଇଟା ବି ଠିକ କଥା ମତେ ବି ଛାଡିବେନି କିନ୍ତୁ ଯେହେତୁ ମୁଁ ଅର୍ଥ ସଞ୍ଚୟ କରି କିଛି ରଖିଛି ତା ପାଇଁ ତ ମତେ ବେଶୀ କହିବେନି କିଛି।
ଯାହା ହଉ ଆପଣଙ୍କର କେତେ ଭଲ ଆପଣଙ୍କୁ ତ କେହି କିଛି କହିବାକୁ ନାହାନ୍ତି ଆପଣ ଯେତେବେଳେ ଗଲେ ଯାହା କଲେ ଦେଖିକି ଟିକେ ଆସିଲେ। ଆମେ ତ ସେଇ ଆମ ସେଇ ଯନ୍ତ୍ରରେ ହିଁ ଆମେ ଦେଖିଦଉଛୁ ସେତିକିରେ ହଁ ଖୁସି ହେଇଯାଉଛୁ ଆଉ।
ହଁ ନିଶ୍ଚୟ ନିଶ୍ଚୟ ନାଇଁ ଏହି ସିନେମାଟି ମୋର ଇଚ୍ଛା ଥିଲା ଦେଖିବାକୁ ତ ସେଥିପାଇଁ ନହେଲେ ମୁଁ ଆକୁ ବି ମୋବାଇଲରେ ହିଁ ଦେଖିଥାନ୍ତି ଆଉ ସବୁ ସିନେମା ମଧ୍ୟ ମୁଁ ମୋବାଇଲ ତାଙ୍କ ଆଡେ ହିଁ ମୁଁ ଦେଖୁଛି, ବାକି ଏଇଟା ଟିକେ ଇଚ୍ଛା ଥିଲା ବୋଲି ଯାଇ ଯିବି ବୋଲି ଭାବିଛି ଆ
ଓହୋ ଯାହା ହଉ ଆପଣ ଦେଖା ଦେଖି ବୁଲା ବୁଲି କରି ଆସନ୍ତୁ ଟିକେ ଭଲ ବି ଲାଗିଯିବ କାରଣ ମନ ତ ଆପଣଙ୍କ କେତେ ଦିନ ହେଲା ଠିକ୍ ନଥିଲା, ଏଠି ଟିକେ ଗଲେ ଆପଣ ହୁଏତ କିଛି ମାନେ ପରିବର୍ତ୍ତନ ହେଇପାରେ।
ନିଶ୍ଚୟ ନିଶ୍ଚୟ।
ହଁ ଆଉ ଆପଣଙ୍କର କଣ ମାନେ ଏ ଆଉ ଉ କୋଉଠି ତ ଏବେ ତ ଆଉ ଯିବାର ହୋଇନଥିବ କାଲି ଯାହା ଫିଲ୍ମ ଦେଖିଆକୁ ବୋଧେ ଯିବେ।
ନିଶ୍ଚୟ ନିଶ୍ଚୟ।
ଆଉ ମୁଁ କଣ କହୁଥିଲି କି, ମୁଁ ଗୋଟେ କାଲି ଗୋଟେ ମୋର ଗୋଟେ ଗଛଟିଏ ମରିଗଲା ତେଣୁ ମୋର ମନ ବହୁତ ଦୁଃଖ ହଉଥିଲା ମୁଁ କାଲି ଗୋଟେ ଗେଣ୍ଡୁ ଗଛଟିଏ ଲଗେଇଥିଲି। ହାଲୋ।
ହୁଁ।
ହାଲୋ।
ହାଲୋ।
ହଁ କୁହନ୍ତୁ ଆପଣଙ୍କ ଶବ୍ଦ ଟିକେ ମୋତେ ଶୁଭିଲା ନାହିଁ ତ।
ଆଚ୍ଛା ଆଚ୍ଛା ନାଇ ମତେ ଲାଗିଲା ମତେ ମୋ ତ କହନ୍ତୁ ଏବେ କୁହନ୍ତୁ।
ହଁ ମୁଁ କହୁଥୁଲି କି ମୁଁ କାଲି ଗୋଟେ ଗଛ ଲଗେଇଲି ହେଲେ ମୋର ଟିକେ ମନ ଦୁଃଖ ହୋଇଗଲା କାରଣ ସେ ଗଛଟିଏ ମରିଗଲା। ମୁଁ କାଲି ଗୋଟେ ଗେଣ୍ଡୁ ଗଛ ଟିକେ ଲଗେଇଥିଲି ହେଲେ ସେ ଗେଣ୍ଡୁ ଗଛଟି ମରି ଯାଇ ମୋର ମନ ଦୁଃଖ କରିଦେଲା।
ଆଚ୍ଛା ସେ କେମିତି ମରିଗଲା ମାନେ ଆପଣ ପାଣି ଦେଇ ଭଲରେ ଦେଇନ
ନା ନା ପାଣି ତ ପାଣି। ତ ଦିଆ ହୁଏ ମୁଁ ଜାଣିଥିଲି କିନ୍ତୁ ମୁଁ ଦେଖିଥିଲି କି ଇ ମାନେ ଏ ଆମର ଦେଖିଥିବେ ଆଜିକାଲି କା ଯୋଉ ଅନଲାଇନ ମାଧ୍ୟମରେ ଆମେ ଦେଖୁଥୁଲୁ ମୁଁ ଦେଖୁଥିଲି କି ଗଛକୁ ଲଗେଇବା ଆ ମାନେ ପରେ ମାନେ ସଙ୍ଗେ ସାଙ୍ଗେ ଟିକେ ଟିକେ ପାଣି ଦେବା କଥା ଏହା ମୁଁ ଜାଣିଥିଲି କିନ୍ତୁ ମୁଁ ଦେଖିଲି କି ସେତେଳେ ମନା କଲେ କି ପାଣି ନ ଦେବା ପାଇଁ କାରଣ ସେ କହିଲେ କି ଗଛରେ ଅଳ୍ପ ଟିକେ ମଧ୍ୟ ପାଣି ଦେଲେ ସେମାନେ ଭାବିବେ ଆମକୁ ତ ପାଣି ମିଳୁଚି ତେଣୁ ଆମେ ବଞ୍ଚିଯିବା କିନ୍ତୁ ସେମାନଙ୍କ ପାଖରେ ପାଣି ପହଞ୍ଚିି ନଥାଏ ତେଣୁ ମୁଁ କଣ କଲି ନା ସେଇଥିରୁ ଦେଖିକରି ପାଣି ଦେଇ ନଥିଲି କିନ୍ତୁ କଣ ହବା ହବ ଆଉ ଗଛଟି ମରିଗଲା ଆଉ।
ଆଚ୍ଛା ଆଚ୍ଛା ହଟ୍ କିଛି ଅସୁବିଧା ନାହିଁ ଆପଣ ମନ ଦୁଃଖ କରନ୍ତୁନି ଗଛଟି ଲଗାନ୍ତୁ ତା ଖୁବ୍ ଭଲ କି ଆ ସୁରକ୍ଷା କରନ୍ତୁ ତାକୁ ପାଣି ଯୋଗେଇକି। କିଛି ନାହିଁ।
ସେଥିପାଇଁ ତ ପ ମୁଁ ଭାବୁଥିଲି କି ଇ ଆଉ ଗୋଟେ କିଛି ନୂଆ ଗଛ ଲଗେଇବା। ତେବେ ସେ କଥା ଛାଡ଼ନ୍ତୁ ମୁଁ କଣ କହୁଥିଲି କି ମୁଁ ଗୋଟେ ଜାଗାରେ ଦେଖିଥିଲି ଗୋଟେ ପାର୍କ ପାଖରେ ଦେଖିଥିଲି ଅବଶ୍ୟ ପାର୍କ ର ଅ ନାମଟି ମୋର ମନେ ପଡୁନାହିଁ ସେ ସୁନ୍ଦର ପାଗ ମ୍ ପଦା ପାଖରେ କି କଣ ବୋଧେ ମୋର ଠିକ୍ ସେ ମନେ ନାହିଁ। କିନ୍ତୁ କଣ କହିଲେ ସେଇଠାରେ ହିଁ ମାନେ ଆମର ଅଛି ଇ ମାନେ ଗୋଟେ ଖାଇବା ଜାଗା ଅଛି ଗୋଟେ ଯିବା ପାଇଁ ତ ମୁଁ କହୁଥିଲି କି ଆପଣ ଖାଇବାକୁ ଯିବେ କି? ସେଠିକି ଦଶ ଟଙ୍କାର ସବୁ କିଛି ମିଳୁଛି ସେଠାରେ।
ଆଚ୍ଛା ଏତେ କ ଏତେ କମ୍ ଦର ନିଶ୍ଚୟ ଯିବା।
ହଁ ଏବେ ସେ ନୂଆ ଖୋଲିଛନ୍ତି କିଛିଟା ମାନେ କଣ କହିଲେ ଏଇ କ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ପାଇଁ କି ଆମର ଏ ମଧ୍ୟବିତ୍ତ ପରିବାର ଲୋକଙ୍କ ପାଇଁ ଯଉଁମାନେ କଣ କହିଲେ ଖାଇବାକୁ ମାନେ ପାଆନ୍ତି ନାହିଁ ମାନେ ଏତେ ଭଲ ଭଲ ଜିନିଷ ସୁସ୍ୱାଦୁକର ଜିନିଷ ଖାଇବାକୁ ପାଆନ୍ତି ନାହିଁ ତେଣୁ ତାଙ୍କରି ପାଇଁ ସେମାନେ କିଛି ମାନେ ନୂଆ ପଦକ୍ଷେପ ନେଇଛନ୍ତି ସେଠାରେ ମାନେ ଦୋସା, ଚାଉମିନ୍ ତ ଆପଣ ଯାହାବି ଖାଆନ୍ତୁ ସବୁ କିଛି ଦଶ ଟଙ୍କାରେ ଆପଣ ଖାଇପାରିବେ।
ୱାହ୍ ପ ବେଶ୍ ବଢିଆ କଥା ତ ନିଶ୍ଚୟ ଯିବା ଆଉ ବିଳମ୍ବ ନାହିଁ।
ମୁଁ ବି ସେୟା କହୁଥିଲି କିନ୍ତୁ ତାହା ଆମ ଘରଠାରୁ ପ୍ରାୟ ଦୂର ହବ ମୋତେ ଯାହା ଲାଗୁଚି କାରଣ ତାହା ସୁନ୍ଦରପଦା ପାଖରେ ନା ମଞ୍ଚେଶ୍ଵର ପାଖରେ ତାହା ଟିକେ ମୋର ମନେ ପଡ଼ୁନାହିଁ।
ଆଚ୍ଛା ଆଚ୍ଛା, ନାମଟି କହିଥିଲେ ମୁଁ ତା ବିଷୟରେ ଟିକେ ସନ୍ଧାନ କରି ଦେଇଥାନ୍ତି।
ଓହୋ ନାମଟି ତାର ତ ମୁଁ ଜାଣିନାହିଁ ଯଦି ଦେଖାଯାଉ ମୁଁ ଯଦି ଆପଣଙ୍କୁ ସେ ଜିନିଷଟି ପାଏ ତେବେ ମୁଁ ଆପଣଙ୍କୁ ନିଶ୍ଚୟ ମୁଁ ପଠେଇବି।
ଠିକ୍ ଅଛି ଠିକ୍ ଅଛି।
ମୁଁ ଅବଶ୍ୟ ଆପଣଙ୍କୁ ପଠେଇଥିଲି ଗୋଟେ ଜିନିଷ। ତ ଯଦି ଆପଣ ତାକୁ ଦେଖିକରି ବୁଝି ପାରନ୍ତେ ତେବେ ଭଲ ହୁଅନ୍ତା ମୁଁ ଆପଣଙ୍କୁ ସେ ଜାଗାର ଅ ପଠେଇ ଦେଇଚି ଆପଣ ପଛରେ କଥା ହେଇ ସାରିଲା ପରେ ଦେଖିଦେବେ।
ନିଶ୍ଚୟ ନିଶ୍ଚୟ।
ଆଉ ଆପଣଙ୍କର ଅ କଲେଜ ତ ଏବେ ସରି ଗଲାଣି ଆଉ ଆପଣଙ୍କ କଲେଜ ସହ ମାନେ ସାଙ୍ଗସାଥି ମାନଙ୍କ ସହ କେବେ ଦେଖା ହେଲେଣି ନା ହୋଇନାହାନ୍ତି?
ହଁ ସେଇ ଏବେ ତ ଯୋଉ କହିଲି ଆପଣଙ୍କୁ ଯୋଉ ତରକାରୀ ପତ୍ର ସବୁ ଯାଇଥିଲି ଆଣିବାକୁ ତ ସେଠି ହିଁ ସେଇ ସାଙ୍ଗ ସହ ବନ୍ଧୁ ମାନେ କିଛି ଦେଖା ହେଇଗଲେ ତାଙ୍କ ସହିତ ବାର୍ତାଳାପ କରି ଫୋଟା ଉଠିଇକି ଆସିଥିଲି ଆଉ।
ଓହୋ ତେବେ ତ ବେଶ ଭଲ କଥା ହେଲା ଆପଣ ଯାହା ହଉ ଆପଣ ସାଙ୍ଗ ମାନଙ୍କ ସହ ଏତେ ଦିନ ପରେ ଦେଖା ହେଲେ ତାଙ୍କ ସହ ମୌଜ ମସ୍ତି କଲେ ଫଟୋ ଫଟୋ ଉଠା ଉଠି କଲେ ବେଶ ଭଲ ଲାଗିଲା। ଶୁଣି କରି। ହଁ ଆମର ତ ଦେଖା ଚାଲିଥିଲା କିନ୍ତୁ କିଛିଟା ସଙ୍କଟ ଯୋଗୁ ଆମେ ସେ ସବୁ କିଛି କାର୍ଯ୍ୟକ୍ରମ ପଦକ୍ଷେପ ନେଇ ପାରୁନଥିଲୁ ଆଉ।
ଆଛା ଆଛା।
ଆଉ କଣ କହୁଛ ଆଉ ଆପଣଙ୍କର ଆଜି ରାତ୍ରୀରେ ରୋଷେଇବାସ
ରାତିରେ ରୋଷେଇ ବାସ କଣ ସେଇ ବୋଉ ଯତ ଚାହା ଖରା ଭଳିଆ ହୋଇଥାଏ ତାକୁ ହିଁ ବାସି ଗରମ କରି ଖିଆଯାଏ। ଯାହା ରାତିରେ ରୁଟି ଟେ ହବ ଆଉ। ଆପଣଙ୍କ ସବୁ ବନ୍ଧୁ କଣ ବିମଲ ବନ୍ଧୁ ଯୁବରାଜ ବନ୍ଧୁ ସେମାନଙ୍କର ଦେହ କେମିତି କଣ ଅଛି?
ହଁ ସବୁ ବନ୍ଧୁ ମାନଙ୍କର ଘରେ ସମସ୍ତଙ୍କର ସବୁ ମାନେ କଣ କଲେ ଦେହ ସ୍ୱାସ୍ଥ୍ୟ ସବୁ କିଛି ଠିକ ଠାକ୍ ଅଛି। କାହାର କିଛି ଇଏ ହୁଏ ନାହିଁ। ଯାହାର ମୋର ଗୋଟେ ବନ୍ଧୁ ଥିଲା ତାର ଏଇ କିଛି ଦିନ ତଳେ କିଛି ଦିନ ତ ନୁହଁ କିଛି ମାସ ହୋଇ ଯିବ ତାର ଟିକେ ଗୋଟେ ଦୁର୍ଘଟଣା ଘଟିଯାଇଥିଲା। କିନ୍ତୁ ଭଗବାନଙ୍କ ଦୟାରୁ ଯାହା ହଉ ସେ ଠିକ ଅଛି ଏବଂ ସୁରକ୍ଷିତ ଭାବରେ ମଧ୍ୟ ଘରେ ସୁରକ୍ଷିତ ହଉ ଅଛି ସିଏ
ଆଚ୍ଛା ଆଛା ଠିକ ଥିଲେ ହଉ ଠିକ ଅଛି ଆମର ସମୟ ହେଇଗଲାଣି ତ ଆମକୁ କଲ ଟି କଟ କରିଦବା ଉଚିତ୍।
ହଁ ହଉ ଠିକ୍ ଅଛି। ମୁଁ ବି ମଧ୍ୟ ଯାଉଛି ଖାଇକରି ଟିକେ ଆସିଯିବି। ଖାଇକି ଆସିଲେ ଆମେ ପୁଣି କଥାହବା ଆଉ।
ଠିକ ଅଛି ଜୟ ଜଗ